ନମସ୍କାର।
ନମସ୍କାର ଗୁଡ଼ା
ଶୁଭ ଅପରାହ୍ନ ଆଜ୍ଞା, ଆଜ୍ଞା। ଆଛା, ଆଉ ଆପଣଙ୍କର ଉଁ ସ୍ଵର ଟା ଟିକେ ମତେ ଅବାଗିଆ ଶୁଭୁଚି।
ମାନେ କ୍ଲିୟର ମାନେ ଫୁ ସୁ ଆସୁନି ଭଲ? ଅବାଗିଆ ମାନେ କେମତି ହଁ ହଁ। ଓହୋ ଟିକେ ପ୍ରୋବ୍ଲେମ ରହୁଛି ଅସୁବିଧା।
ଆଛା ଆଚ୍ଛା ନାଇଁ ମୁଁ ଆପଣ ଯୋଉ ଆପଣଙ୍କୁ ଆପଣଙ୍କୁ ତ ମୁଁ ବର୍ତ୍ତମାନ କଲ୍ କରିଥାନ୍ତି ଆପଣ ମତେ କଲେ ଆଉ ଆପଣଙ୍କୁ ସେ ଘର ପାଖରେ ଯୋଉ ଦୁ ଦୁର୍ଘଟଣା ଟା ଘଟିଛି ଗାଡି ଚା ର ସେ କଣ ଗାଡି ଯେତେବେଳେ ନୋଉଛନ୍ତି କଣ ହେଲମେଟ ବ୍ୟବହାର କରୁନାହାନ୍ତି? ବୋଧେ ନାଇଁ?
ନାଇଁ ହେଲମେଟ ବ୍ୟବହାର କରୁନଥିଲେ। କରୁନଥିଲେ ଯେହେତୁ ତୁ ଯେହେତୁ ହମସ ବି ସୁବିଧା ଯଦି ଅଛି ସେ ଜାଗା ସ୍ଥାନରେ ନଥିଲା ନଥିଲା
ହୁଁହୁଁ।
ଏମିତି ହେ ଅଧିକ ହାଇ ଉ ଜୋରଡ ଜୋର ଚାଲାଉଥିଲେ ଯାହାପରେ ହେଲା ହେଲମେଟ ସେମାନେେ ପିନ୍ଧି ନଥିଲେ।
ଗାଡି ଚାଳକ ନାଇଁ ଗାଡି ଚାଳକ ଅଧିକ ଆଚ୍ଛା ଆଚ୍ଛା। ଆପଣଙ୍କୁ କହିବାର କଥା ଅଛି ଆଜ୍ଞା। ଆପଣଙ୍କୁ ମୁଁ ଏଇଥିପାଇଁ କହୁଛିି ଆପଣ ତାଙ୍କୁ ଟିକେ ବୁଝେଇବେ ଯଦି ସିଏ ଉଁ ଗାଡ଼ି ଚୁଁ ଚଲଉଛନ୍ତି ତ ସେ କିଛି ପଦକ୍ଷେପ ନେବେ ଯେମିତି କିି ଆମର ରହୁଛି ମାନେ ଉଁ ବିନା ହେଲମେଟ ରେ ଘରୁ ଯିବା ଭୁଲ। ତା ସହିତ ଆପଣ ଟିକେ ତାଙ୍କୁ କହିବେ ଉଁ ଗାଡି ଟିକେ ଧିର ସେ ଚଲେଇବେ ଆଉ ହଉଛି ରାସ୍ ରାସ୍ତା ପାର ହେଲା ବେଳେ ଉଭୟ ପଟକୁ ଟିକେ ଚାହିଁବେ। ଏମିତି ବୁଝେଇବେ ନା ଆଉ ଏକ ରୁ
ଆଜ୍ଞା।
ଏକ ରୁ ଦୁଇ ଛଡା ଆଁ ଗୋଟେ ଗାଡିରେ ମୋଟର ସାଇକେଲ ରେ ବସିବା ଠିକ ନୁହଁ। ବୁଝିପାଇଲେ ନା।
ଦରେ ଆଜ୍ଞା।
ଆଚ୍ଛା ଆଚ୍ଛା ଆପଣ କିଛି ଜାଣିଛନ୍ତି। ଏ ଦୁର୍ଘଟଣା କୁ କେମିତି ରୋକା ଯାଇ ପାରିବ ଟିକେ ବିଷୟରେ ବର୍ଣ୍ଣନା
ରୋକା ଯାଇପାରିବ ମୋର ଏକମାତ୍ର ଆର ଅ ମାନେ ମୋର୍ ନିଜ୍ ନିଜର ଜ୍ଞାନ ଯେତିକି ଗାଡି ସବୁବେଳେ ଚଲେଇବା ରାସ୍ତାର ବାମ ସେପ ପଟରେ ନିଜ ଉ ଇଏ ଅନୁସାରେ ଯେତିକି ଆମେ ନେଇପାରିବା ଅଧିକ ଓ ରାସ୍ତ୍ ଉଡେଇବାନି କାହିଁକି ନା ସାମ୍ନା ପଟେ ବି ଗାଡି ଆସିବ। ତାପରେ ଆମେ ଖାମଖିଆଲି ହେଇ ଚଲେଇବାନି ବିନା ହେଲମେଟ ଯେହେତୁ ଯେହେତୁ ଆମେ ଯାଉଛେ ଆମେ ସାବଧାନ ସହିତ ରାସ୍ତା ଅତିକ୍ରମ କରିବା ଯେହେତୁ ହମସ୍ ବ୍ୟବସ୍ ର ବ୍ୟବସ୍ତ୍ ତ ସବୁ ଜାଗାରେ ସବୁ ରାସ୍ତ୍ ସବୁ ଜାଗାରେ ବି ନଥାଏ ମଝିରେ ମଝିରେ ଥାଏ। ସେଇ ଜାଗାରେ ଆମେ ଖୁସି ହେନୁ ଆମେ ଦେଖୁଛେ ସାମ୍ନା ପଟୁ ଯଦି ବଡ ଗାଡି ଆସୁଛି ଆମେ ଆମ ହିସାବରେ ବଡ ଗାଡି କି ଯଦି ଆମେ ତା ଆଗକୁ ଟପେଇକି ଯିବାକୁ ଚାହିଁବା ତାହେଲେ କ୍ଷତ୍ କ୍ଷତି ଆମର ହିଁ ହବ ବାକି ଚଲେଇବା ଲୋକଙ୍କର ଉପରେ ନିର୍ଭର ସେ କେମିତି ଚଲଉଛନ୍ତି। ମୁଁ ତ ଯାହା ପଛରେ ବସେ ମୁଁ ଏମିତି ହୁସିଆରେ ମୁଁ ଏମିତି ବତେଇକି ଯାଏ ବାକି ସମସ୍ତେ ସମସ୍ତ ଙ୍କ ପଛରେ ଆମେ କଣ୍ ବସୁଛେ।
ଆଜ୍ଞା।
ଆଉ ଏ ସବୁ କଲେଜ ଛୁଆ କଲେଜ ଛୁଆ ତାଙ୍କର ଚଲେଇବାର ଢଙ୍ଗ ଶୈଳୀ ସବୁ ଏବେ ଅଲଗା।
ଆଜ୍ଞା।
ଆଉ ସେମାନଙ୍କୁ କଣ କରିହବ ଆଉ ଆ କ୍ସ ଯାହଫଳରେ କି ଦୁର୍ଘଟଣାର ସମ୍ମୁଖୀନ ହବାକୁ ପଡୁଛି ଏବେ ବହୁତ ଦୁର୍ଘଟଣା ଘଟୁଛି। ରାତି ପାହିଲେ ସମାଚାର ଦୁର୍ଘଟଣା ଏ ସମାଚାର ଟା ଦେଖଉଥିଲା କି ସମାଜଚାର ରେ ନା ଆପଣ କେମିତି ଦେଖିଲେ ନା ଫୋନ ରେ।
ଆଜ୍ଞା ନାଇଁ ମୋର ଜଣେ ସମ୍ପର୍କୀୟ ଭାଇ କହୁଥିଲେ କି ମତେ ତ ସେଥିପାଇଁ ଯେହେତୁ ସିଏ ଆପଣଙ୍କ ଘର ପାଖରେ ବୋଲି ମୁଁ ଆପଣଙ୍କୁ ଟିକେ ଜଣାଇଦେଲି। ଆଉ ଆପଣଙ୍କର ଯେହେତୁ ଘରକୁ ଘର ଲାଗିଛି ଆପଣ ସଠିକ୍ ଭାବରେ ଉତ୍ତର ଦେବେ କାରଣ ଏବେ ତାଙ୍କୁ ଯଦି ପଚାରିବୁ ସିଏ ତ ମାନେ ଦୋଷ ହିଁ ତାଙ୍କର ଦେବେ ନା ନିଜର ଦେବେନି ଯେ ମତେ ଗାଡି ଚଲେଇଲେ ତ ଆପଣ କାଳେ ସତ କଥା କହିବେ ସେଥିପାଇଁ
ସେ ଭୁଲ୍ ମୋଟର ସାଇକେଲ୍ ବାଲାଙ୍କର ଭୁଲ୍। ବଡ ଗାଡି ସାମ୍ନାରେ ବେଶୀ ବଡ ଗାଡି ନଥିଲା ବୋଲର ଗାଡି ଥିଲା। କିନ୍ତୁ ହେଲେ ବି ଦୁର୍ଘଟ କଟଣ ହେଲେ ବୋଲର କଣ ତା ଆଗ ତାଠୁ ବଡ କଣ ତାଠାରୁୁ ଛୋଟ କଣ। ଏଇ ଯେହେତୁ ଏମାନେ ଛୋଟ ଛୁଆ କଲେଜ ଛୁଆ ମାନେ ଛୋଟ ଛୁଆ। ଆଉ ସେମାନଙ୍କର ଖସ ଖୁସି ରେ ଗାଡି ଉଡେଇ ସାମ୍ନା ବାଲାକୁ ଦେଖୁଛନ୍ତି ନା ଥୋଡି କିଏ ଚଲଉଚି କେମିତି। ଏମିତି ହଉଛନ୍ତି ବାପା ମା ମାନେ ଗାଡି ଦେଇଦେଇକି ବାହାର କରିଦଉଛନ୍ତି। ପଦାକୁ ପିଲାମାନେ କଣ କରୁଛନ୍ତି କଲେଜରେ ସେମାନେ କଣ ଜାଣୁଛନ୍ତି।
ଆଜ୍ଞା ଆଜ୍ଞା। ତାହେଲେ ଏଇ ପ୍ରକାର ସବୁ ହଉଚି ନାଇଁ ଉଁ। ଏମାନେ ସତର୍କରେ ଯାଉନାହାନ୍ତି। ବର୍ତ୍ତମାନ ଦେଖନ୍ତୁ ଆଜ୍ଞା ଏବେ ସେ ମାନେ ଦୁଇ ଜଣ ଯଦି ବାଇକ୍‌ ରେ ଯାଉଛନ୍ତି ଟକର ଦିଆଦ ଆଗ ପଛ ହେଇ ଗାଡି ଚଲଉଛନ୍ତି। ଏବେ ଯେମିତି ଆମର ରଜ ମହୋତ୍ସବ କୌଣସି ପର୍ବ ପର୍ବାଣିରେ ସମସ୍ତେ ଉଡେଇକିନି ସବୁ ଯାଉଛନ୍ତି ଯେହେତୁ ବହୁତ ସାରା ଲୋକ। ବର୍ତ୍ତମାନ ଆମର ଦୁର୍ଗା ପୂଜାଟି ଆସିବ ଭିଡ ଜମିବ ତ ସେଇଠି ବହୁତ ସାରା ଗାଡି ଉଡେଇକିନି ଯିବେ ତ ସେଥିପାଇଁ ତାଙ୍କର ମାନେ ଦୁର୍ଘଟଣା ହଉଛି। ଆଉ କିଛି ଲୋକ ଫୋନ୍ ରେ କଥା ହେଇ ହେଇକି ଯାଉଛନ୍ତି। ଯାହା ଫଳରେ ଦୁର୍ଘଟଣା ଘଟୁଛି ଆଉ କେତେ ଜଣ ଗାଡି ଚଲି ଚଳେଇଲା ବେଳେ ଅନ୍ୟ ମନସ୍କ ହେଇକି ଯାଉଛନ୍ତି ଯାହା ଫଳରେ ଦୁର୍ଘଟଣା ଘଟୁଛି। ଆଉ କିଛି ଜଣ ପରିବାର ର ସହିତ ଖାପ ହେଇ ଚଳୁଛନ୍ତି ଯେ ଆମର ଆଜି ଅଭାବ ଅଛି ଅସୁବିଧା ଅଛି ସେମାନେ ମୁଣ୍ଡରେ ଭାବିକି ଚିନ୍ତା କରିକି ଗାଡି ଚଲେଇ ଯାଉଛନ୍ତି ଯାହା ଫଳରେ ଦୁର୍ଘଟଣା ହଉଛି ବୁଝିପାଇଲେ।
ଏବେ ଯୋଉ ଫୋନର ଯୁଗ ହେଲା ଦିନଠାରୁ ଆକ୍ସିଡେଣ୍ଟ ଯୋଉ ଦୁର୍ଘଟଣାର ମା ଯାତ୍ରା ଅତ୍ୟଧିକ ବଢିଯାଇଚି। କାରଣ ପିଲାମାନେ ଫୋନ୍ ଚଲେଇବା ସହିତ ଗାଡି କି ଜରୁରୀ ମନେ କରୁନାହାନ୍ତି କି। ପାଞ୍ଚ ମିନିଟ୍ ପାଇଁ ଆମେ ରାସ୍ତା କଡରେ ଠିଆ କରିବା ପାଇଁ। ସେମାନେ ଗପୁଛନ୍ତି ରାସ୍ତାରେ ହାଇ ପୁରା ରାଜରାସ୍ତାରେ ଉଡେଇ ଉଡେଇ ଯାଉଛନ୍ତି ଆଉ ରାଜରାସ୍ତାରେ ଉଡେଇଲେ ମାନେ କ୍ଷତି ହବ।
ଆଜ୍ଞା।
ଆପଣ ସେପଟରେ ସବୁ ଆର ନିୟମ କାନୁନ୍ କେମିତି?
ନାଇଁ ମୋର ସାମ୍ନାରେ ଯିଏ ଆସୁଛନ୍ତି କିମ୍ବା ଯାଉଛନ୍ତି ଆମର ଯେହେତୁ ରୋଡ ପାଖ ଘର ତ ମୁଁ ଟିକେ ରାସ୍ତା ପାଖ ଘର ମୁଁ ବୋହୁତ ତଦାରଖ କରେ ସେମାନଙ୍କୁ ଅଟକାଇକି ପଚାରେ। କଣ ପାଇଁ ହେଲମେଟ୍ ବ୍ୟବହାର କରୁନାହାନ୍ତି କଣ ପାଇଁ। ଗାଡି ଅତି ଦ୍ରୁତ ଗତିରେ ଚଲାଉଛନ୍ତି କଣ ପାଇଁ। ଫୋନ ଦ୍ଵାରା କଥା ହେଇକି ଯାଉଛନ୍ତି ଯେତିକି ମୋ ଦ୍ଵାରା ସମ୍ଭବ ମୁଁ ସେତିକି କାମ କରୁଛି। ତାଙ୍କୁ ଅଟକାଉଛି। କିନ୍ତୁ ତାପରେ ତାଙ୍କର ଯାହା ପ୍ରୋବ୍ଲେମେ ଯଉ ଯାହା ଇ କଅଁ କରିବା ଅସୁବିଧା ହଉଛି ଆଉ
ଅସୁବିଧା ହବ ସେମାନେ କଥା ନ ମାନିଲେ ଅସୁବିଧା ହବ ଆ ଆମେ କଣ ଘରେ ଘରେ ବୁଲିକି ସମସ୍ତେ ସଚେତନ କରିପାରିବା କି ତାର ସ୍ଵନ୍ତ ତ୍ର ପୋଲିସ ମାନଙ୍କର ନିୟମ ଅଛି। ଯାହାକୁ ସେମାନେ ଅନୁସରଣ କରୁନାହାନ୍ତି ବିଲକୁଲ ବି। ସବୁ ନୁହେ ଯୋଉମାନେ ଖାମ୍‌ ଖିଆଲି। ଆଉ ଯୋଉମାନୋନ ଟିକ୍ ଟିକେ ମୁଣ୍ଡରେ ଶିକ୍ଷିତ ଟିକେ ପାଠଶାଠ ପଢି ଟିକେ ଏ ବିଷୟରେ ସଚେତନ ସେମାନେ ତାଙ୍କର ନିୟମରେ ଚଲଉଛନ୍ତି ହେଲମେଟ ବ୍ୟବହାର ପ୍ରପର ବ୍ୟବହାର କରୁଛନ୍ତି। ବ
ଆଜ୍ଞା ଆଜ୍ଞା ହଁ ମୁଁ ବୁଝିପାରୁଛି। ଆପଣଙ୍କର କଥା ଆଉ ଆପଣଙ୍କର ଘରେ ଯିଏ ସବୁ ମ ମଟର ଗାଡି ବ୍ୟବହାର କରୁଚନ୍ତି ସେ ହେଲମେଟ ସବୁ ବ୍ୟବହାର କରିକି ଯାଉଛନ୍ତି ନା ନା କରୁନାହାନ୍ତି?
ନାଇଁ ଆମ ଘରେ ଗଲେ ହେଲମେଟ ବ୍ୟବହାର କର ଯେହେତୁ ଆମର ଚା ଚାକିରରି ଏଇଠି ପାଖରେ କରିଛନ୍ତି ଘର ପଛପଟ କଲେଜରେ ସେ ଗାଡି ନେଉଛନ୍ତି ହେଲମେଟ ବ୍ୟବହାର କରନ୍ତିନି ମୋଟର ବାଇକରେ। କିଏ ସ୍କୁଟି ରେ ଗଲେ ବି ବ୍ୟବହାର କରନ୍ତିନି ଯି କାରଣ ବେଶୀ ଦୂର ଯାଇକି ସେଥିରେ ଯାଆନ୍ତିନି ଉ ଖାଲିଛ ଚଣ୍ଡିଖୋଲ ପର୍ଯ୍ୟନ୍ତ। ବାକି ତା ଆଗକୁ ଗଲେ ସେମାନେ ଯେହେତୁ କାର ବ୍ୟବହାର କରନ୍ତି କାର ରେ ସେମାନେ ହେଲମେଟ ନିଅ ସିଟ ବେଲ ବାନ୍ଧି ବ୍ୟବହାର କରୁଥିବେ।
ଆଜ୍ଞା ଆଜ୍ଞା।
ହଁ ବ୍ୟବାର କରନ୍ତିନି। କିନ୍ତୁ ମୋ ଯେତିକି ବାଟ ଯାହାବ ହେଲମେଟ ବ୍ୟବହାର କରିବା ଉଚିତ୍।
ବୋଉ ଆପଣ ମୋଟର ସାଇକେଲ ବାହାରିଲେ ସିଏ ଶହେ ମିଟର ହଉ। କିମ୍ବା ଏକ କିଲୋମିଟର ହଉ କିମ୍ବା ଦୁଇ କିଲୋମିଟର ହଉ। ହେଲମେଟ ଦେବା ନିହାତି ଆବଶ୍ୟକ।
ନିଶ୍ଚନ୍ତ କିନ୍ତୁ ସେମାନେ ଯେହେତୁ ଘରର ଗୁରୁଜନ ଟିକେ ତାଙ୍କୁ ଆମେ କହିବା ମୁଁ ତ କହିପାରିବିନି ବାକି ସେମାନେ ନିଅନ୍ତିନି। ସେମାନେ ଶିକ୍ଷିତ ସେମାନେ ଅଶିକ୍ଷିତ ନୁହଁ କିନ୍ତୁ ସେମାନେ ତାଙ୍କ ମୁଣ୍ଡରେ ଯଦି ନାହିଁ ସେତିକି ବୁଦ୍ଧି। ମୁଁ ବି ସେଇଟା କହିବି କହୁ ଶହେ କିଲୋମିଟର ହବି ଯେତିକ କହୁଛି ଯେହେତୁ ହେଲମେଟ ର ନିୟମ କାନୁନ ହେଇଛି ତା। କ ବ୍ୟବହାର କରିବା ଉଚିତ ତାପରେ ଘରେ ହେଲମେଟ ତମେ ଥୋଇକିନା କଣ ପାଇଁ ଖାଲି ଯିବା।
ଆଜ୍ଞା ଆଜ୍ଞା ନାଇଁ ଆପଣ ଠିକ କଥା କହୁଛନ୍ତି। କିନ୍ତୁ ଏତିକି ସଚେତନ ସମସ୍ତଙ୍କର ଘର ଦରକାର ଆପଣଙ୍କର ଦେଖନ୍ତୁ ବନ୍ଧୁବାନ୍ଧବ ହଉ କିମ୍ବା ସାହି ପଡିଶା ହଉ କିମ୍ବା ଆପଣଙ୍କ ପରିବାରର ଯ କୌଣସି ମେମ୍ବର କୁ ଆପଣ ଜାଣୁଚନ୍ତି। ଆପଣ ବି ଟିକେ ରୋକିବାକୁ ଚେଷ୍ଟା କରନ୍ତୁ ଆଉ ତାଙ୍କୁ ସମସ୍ତଙ୍କୁ ହେଲମେଟ ର ବ୍ୟବହାର ସହିତ ତାଙ୍କୁ ଅନ୍ୟ ମନସ୍କ ନହଇ ବିଲକୁଲ ଫୋନ ବ୍ୟବହାର ନ କରିକି ତାଙ୍କୁ କୁହନ୍ତୁ। ଯାହା ଫଳରେ ବହୁତ ସାରା ଦୁର୍ଘଟଣାରେ ସେମାନେ ବଞ୍ଚିତ ହେଇପାରିବେ ଶରୀରର ତ ସେମିତି ଦୁର୍ଘଟଣା ଆସି ଯଦି ଘଟିଲେ ବି ଯଦି ସବୁ ବ୍ୟବହାର କରିଥିବେ ଦୁର୍ଘଟଣା କମ ମାତ୍ରାକ ହବ ଯୋଉ ଫଳରେ ଅଳ୍ପ ଚିକିତ୍ସା ରେ ବି ସେମାନେ ସୁସ୍ଥ ହେଇପାରିବେ ନହେଲେ ଏମିତି ହେଇକି ରହିବେ ବୁଝିପାଇଲ ନା?
ନିଶ୍ଚିନ୍ତ କାରଣ ଏବେ ଦୁର୍ଘଟଣା ଏ ଏତେ ହଉଛି ତମେ ସମାଚାର ଖୋଲିବ ମାନେ ଖାଲି ଦୁର୍ଘଟଣା। ଯାହାକୁ ଦେଖି ଦେଖି ମୁଣ୍ଡ ଖରାପ ହେଇଯାଉଛି। ପେ ନିୟୁଜୁ ଖବର କାଗଜ ବାହାର କରିବ ମାନେ ଖାଲି ଦୁର୍ଘଟଣା। ଆଉ ଦୁଷ୍କର୍ମ ଏଇ ଦିଟା ଉପରେ ଏବେ ବେଶୀ ଚାଲିଛି।
ଆଚ୍ଛା ତାହେଲେ ଆପଣଙ୍କର। ଅ ଆପଣ ଯୋଉ ଭଲ ଶିକ୍ଷା ଦେଲେ ମୁଁ ବହୁତ ଖୁସି ଲାଗୁଛି। ଆପ୍ କଣ କହୁଛନ୍ତି ଯେ ମୁଁ ଆପଣ ଟିକେ ବୁଝେଇବି ଲୋକମାନଙ୍କୁ ମୁଁ ଆଉ ବହୁତ ଖୁସି ଅଛି। ଆଜ୍ଞା ଆଜ୍ଞା ଆଉ ତାହେଲେ ଆପଣଙ୍କୁ କେମତି ଲାଗିଲା ମୋ କଥା?
ବହୁତ ବଢିଆ ଲାଗିଲା ଆପଣଙ୍କ ସହ କଥା ହେଇକି।
ଆଜ୍ଞା ତାହେଲେ ଠିକ ଅଛି ଆପଣଙ୍କର ଯଦି ଭଲ ଲାଗିଲା ତ ଆପଣଙ୍କ କଥା ହ ମତେ ବହୁତ ଲାଗିଲା ଆଉ ଅଶେଷ ଅଶେଷ ଧନ୍ୟବାଦ ଆଶା କରୁଛି ଯଦି ଆପଣଙ୍କର କୌଣସି ସମୟ ମିଳେ ତାଲେ ଆପଣ ମୋ ସହିତ ଆଉ କିଛି ଆମେ ବାର୍ତାଳାପ କରିପାରିବା। ଆଉ ବର୍ତ୍ତମାନ ପାଇଁ ଆପଣ ଟିକେ କଲଟିକୁ ରଖନ୍ତୁ।
ତା ପରେ ନାଇଁ ମୋର ବି ଟିକେ ଏପଟେ କାମ ରହୁଛି।
ଠିକ୍ ଅ ଚି ଆଜ୍ଞା ଆଉ ଆଜ୍ଞା ଆଜ୍ଞା ଧନ୍ୟବାଦ।
ବେଶ୍।
ନମସ୍କାର।